ହ୍ୟାଲୋ
ହଁ କଣ କରୁଛୁ
ହଁ ଏଇ ଛାତ ଉପରେ ଚାଲୁଛି ହଜମ ହେଇନି ତ ଚାଲୁଛି ପାଣି ପିଇି
ମୁଁ ବି ଭାବୁଛି ଛାତ ଗରୁ ଯିବି ହଁ ଦେଇ ସାରିଲେ ମୁଁ ଯାଉଛି ଟିକେ ଛାତ ଉପରକୁ ଟିକେ ବସିବି ସେ ପବନରେ
ପବନ ଦଉଛି
ହଁ ବୋଧେ ଛାତ ଅଳ୍ପ ଟିକେ ଦଉଛି କିନ୍ତୁ ଆମର କେହି ଗୋଟେ ଯାଇଛନ୍ତି ନା କଣ ଛାତ ଘରକୁ ଭାବୁଛି କେହି ନ ଯାଇଥାନ୍ତ ନହେଲେ ବସିହବନି
ହଁ ଯିଏ ଥାଆନ୍ତି ଛାତ ଉପରେ ସିଏ ହଁ ହଁ କହିଲ ସେ କମ ହ ହ ପିଲ କଜ
ମୁଁ ଯୋଉ ପତଳା ଚେୟାରରେ କିଣିକି ଆଣିଛି ସେ ପତଳା ଚେୟାରରେ କି ଗୋଟେ ବସିଲା ବୁଝିଲ ଚ ଟା ଭାଙ୍ଗିଯିବ ଲାଷ୍ଟ କୁ ହବା ଯୋଉ ମେସିନ୍ ପାଇଁ
ହଁ
ହଉ ତ ସେଇଟା ପତଳାଟେ ସତ ପତକ ଏଡେ ବସ ତ ଫାଟିଯିବ ଆଉ
ଗଲା ଆଉ
ହଁ ଆଉ କଣ କ ଯାହା ଟିକେ ଭଲ ପବନ ହହୁଛି ମୁଣ୍ଡ ଟିକେ ଥଣ୍ଡା ହେଇଯିବ
ହଁ ଆ ଯଦି ମାନେ ବେଶୀ ସମୟ ଫୋନରେ କଥା ହେଲେ ନେ ବେଶୀ ସମୟ ଫୋନ ଦେଖିଲେ ମୁଣ୍ଡ କଣ ହବ ବାହାର ପବନକୁୁ ପଳେଇ ଆସିଲେ ଭଲ ଲଇିବ।
ହଁ ଆଉ ତମର କିଏ ଚିହ୍ନା ଅଛନ୍ତି କଥା ହବା ପାଇଁ?
ନାଁ ଆ। ଚିହ୍ନା ଅଛନ୍ତି ଯେ ସେ ଆମ ଗାଁ ପାଖ ଗୋଟେ ଝିଅ ଟେ ହେଲେ ସେ ଝିଅ ଟା ଟାଇମ ଦବ କି ନାଇଁ ମୁଁ ଜାନି ସେ କିନ୍ତୁ ଘରେ କହୁଛି କିନ୍ତୁ ସେ ଏତେ ଚିହ୍ନା ବି ନୁହଁ।
କାରଣ ଆମର ଯୋଉ ମୁଖ୍ୟ କହୁଥିଲେ ଜଲଦି କରିବା ପାଇଁ ତ
କିଏ?
ଆଉ। ଆମର ମୁଖ୍ୟ ଯେ, ହଁ। ହଉତ୍ରଡି ଜଲଦି ପାରିବ। ।
କାହିଁକି କଣ କହିଲ କଥା ହବା ପାଇଁ ଆମ ଝିଅରତ ଅଛି ସିଏ କିଛି କଥା କହିପାରୁନି ଆଉ ସିଏ ଯେମିତି କଥା କହୁଛି ସି କାଉଁଟ ହବ। ମୁଁ ସେଥିପାଇଁ ତାକୁ ହଉ ହଉ ହଉ ଗୋଟେ ଥର ହିଁ କାଲି ଫୋନ କରିଥିଲି ଆଉ ମୁଁ ତାକୁ ଫୋନ କରିନି।
ହଁ ଏଠି ବହୁତ ନଡିଆ ଗଛ ଅଛି କିନ୍ତୁ ଆମ ମାଲିକାଣୀଙ୍କର ନଡିଆ ଗଛ ନାହିଁ ଥିଲେ ତ ମୁ ନିଜେ ଖାଇଥାନ୍ତି ଆଗ।
ନଡିଆ ଗଛ ଆମର ଯୋଉ ନଡିଆ ଗଛ ଥିଲା ସେ ଗଛ ଭାଙ୍ଗିକି ଆମର ଘରକୁ ଥିଲା।
ସେଇତ ଖାଲି ଭାଙ୍ଗିକି ଘର କରୁଛନ୍ତି ଆମର ବି ସେଇ ତ ଆଉ ଜଣଙ୍କର ଜାଗାରେ ସେଟା ପଡିଲ ତ ସିଏ ବି ଭଙ୍ଗା ହେଲା ନହଲେ ଆମର ବି ସେଇ ମିଠା କଣ କହିବ?
ଶୁଣ ଗୋଟେ ରେସିପି ତମକୁ ମୁଁ କହୁଛି ଛ ତୁ ତରକାରୀ କେମିତି କରନ୍ତି ହେଲା। ଛତୁ ତରକାରୀ ଭଲ ଲାଗେ ନା ତୁମକୁ।
କିନ୍ତୁ ମୁଁ କିଛି କରିପାରିନି ଖାଲି ସନ୍ତୁଳା ଛଡା ଖାଲି ସନ୍ତୁଳା ଛଡା ମୁଁ ଆଉ କିଛି ।
ଆଉ ଛତୁ ତରକାରୀ ତମକୁ ରୁଟି ରେ ଭଲ ଲାଗେ ହେ ନା
ନା ରୁଟିରେ ରୁଟିରେ ଭଲ ଲାଗେ କିନ୍ତୁ ଯଦି ମତେ ଗରମ ଭାତରେ ଦବ ତାହେଲେ ମୁଁ ଛତୁ ତଥରେ ବି ଖାଇଦେବି ଆଉ କିଛି ସାଫା କରିବା ପାଇଁ ପଡିବନି। ତମେ କୁହ ଛତୁ ତରକାରୀ କେମିତି ହୁଏ କୁହ? ଯଦି ମୋତେ ଭଲ ଲାଗିବ ତାହେଲେ ମୁଁ କରିବି।
ହଁ ପୁରା ଛତୁ ତରକାରୀ ପୁରା ଢାବା ଷ୍ଟାଇଲରେ କହିବି ହେଲା। ମନେ ରଖିବ ଆଉ। କରିକି ଦିନେ ଖାଇବ।
ହୁଁ।
ସେଥିପାଇଁ କଣ କଣ ଦରକାର ଆଗେ ମୁଁ ଫାଷ୍ଟ କହିଦଉଛି ତାପରେ କେମିତି କରିବା ତାପରେ କହିବି ହେଲା।
ହଁ ମତେ ବି ମଝିରେ ଟିକେ କହିବା ପାଇଁ ଦବ ଆଉ।
ହଁ ତାପରେ ଛତୁଟା କୁ ମାନେ ଅଢେଇଶ ଗ୍ରାମ ଛତୁଟାକୁ ଆଣିବ ତାକୁ ପୁରା ଭଲ ସେ ଧୋଇବ ଗରମ ପାଣି କରିକି ଛତୁରେ ପକେଇବ ନହେଲେ ଯାହା ସେଥିରେ ଯଦି କିଛି ଜୀବାଣୁ ଥିବ କାଇଁନା ସେ ଟିକେ ଖରାପ ଜାଗାରେ ହୁଏ ତ ଯଦି କିଛି ଜୀ ବାଣୁ ଥିବ ସେଟା ମରିଯିବ। ଗରମ ପାଣିରେ ଟିକେ ହଳଦୀ ପକେଇକି ଛ ତୁଟା ପକେଇବ ଛତୁ ପକେଇକି ସାରିଲା ପରେ ତାକୁ ଭଲରେ ଧୋଇକି ତାକୁ କାଟିଦବ ମାନେ ବେଶୀ ଛୋଟ ପିସ୍ କରିବନି କି ବଡ କରିବନି ରଖିକି ତାଙ୍କୁ ଟିକେ କାଟିବ। ତାପରେ ସେଥିରେ ଦିଟା ପିଆଜ ଦରକାର ହେଲା। ଟମାଟୋ ଗୋଟେ ଦରକାର ଆଉ ଅଦା ଆଉ ରସୁଣ ବଟା ଗୋଟେରୁ ଦୁଇ ଚାମଚ ଭିତରେ
ପିଆଜ କେମିତିଆ କଟା ହବ ଲମ୍ବା ଲମ୍ବା କଟା ହବ ନା ଛୋଟ ଛୋଟ କଟା ହବ?
ଟାହବ ଛୋଟ ଛୋଟ। ଟମାଟୋ ବି ପୁରା ଛୋଟ ଛୋଟ କରିକି କଟା ହବ ପୁରା ଚୁନ ଚୁନ କରିକି କଟ୍ ଟାହବ ଆଉ ସେଥିରେ ଅଦା ରସୁଣ ବଟା ଗୋଟେରୁ ଦୁଇ ଚାମଚ ଭିତରେ ଆଉ କଞ୍ଚା ଲଙ୍କା ଦରକାର ଦିଟା ଅଁ ତାକ୍ ଓ ଦିଟା କଞ୍ଚା ଲଙ୍କା ଗୋଟା ପକେଇବନି ତାକୁ ମଝିରେ ଚିରି ଦବ ହେଲା। ହଳଦୁ ହଳଦୀ ଯଦି ଛୋଟ ଚାମଚ ହେଇଥିବ ଗୋଟେ ଚାମଚ ଦବ ଯଦି ନା ଦି ଚାମଚ ଦବ ଆଉ ଯଦି ବଡ ଚାମଚ ହେଇଥିବ ତାହେଲେ ଗୋଟେ ଚାମଚ ଦବ। ଆଉ ଲଙ୍କାଗୁଣ୍ଡ ଗୋଟ୍ ଚାମଚ ଆଉ ସେଥିରେ ଜିରା ଗୋଟେରୁ ଦୁଇ ଚାମଚ ଭିତରେ ଜିରା ଗୁଣ୍ଡ ଟା ଗରମ ମସଲା ଗୋଟେରୁ ଏକରୁ ଚାରି ଚାମଚ ଭିତରେ ଆଉ ଛୋଟ୍ ଦ ତରେ ଆଉ ଆଉ ସେଥିରେ
କିନ୍ତୁ ମତେ ଛତୁ କରି ଆସେନି ତ ସେଥିପାଇଁ ମୁଁ ଆଣୁନଥିଲି।
ହଉ ମୁଁ ଏବେ ତମ ବହୁ ତା ର ପ୍ରଣାଳୀ କଣ କହିଦେବି। ତମେ ଛାତୁ ଦିନେ ଆଣିକି କରିବ। ଖାଇବ ଦେଖିବ କୋଉ ଭଳିଆ ଲାଗୁଚ ଆଉ। ତେଲ ଲୁଣ ଧଣିଆ ପତ୍ର ଆଉ ଆଉ ଏତିକି ଦରକାର ହେଲା ତେଲ ଲୁଣ ଆଉ ଧଣିଆ ପତ୍ର ଫାଷ୍ଟ ତାକୁ କଁ ପହଲେ କଣ ନା ଗ୍ୟାସ୍ ଲଗେଇକି କଡେଇ ବସେଇବ କଡେଇ ଟିକେ ଗରମ ହେଲା ପରେ ତିନିରୁ ଚାରି ଚାମଚ ତେଲ ଦବ ସେଥିରେ ଜିରା ଟିକେ ପକେଇବ ଗୋଟା ଗରମ ମସଲା ଟିକେ ଫୁଟେଇଦବ। ଆଉ ତେଜପତ୍ର ଟିକେ ଦେଇଦବ ତାପରେ ଯୋଉ ପିଆଜ କୁ କାଟିକି ରଖିଥିବ। ଅ ପିଆଜ ଦେଇକି? ତାକୁ ଟିକେ ଭାଜି ଦବ ସି ଯେମିତିକି ଟିକେ ସୁନାଲି ରଙ୍ଗ ର ଟିକେ ନାଲି ରଙ୍ଗ ଆସିଲା ପର୍ଯ୍ୟନ୍ତ ତାକୁ ତିନି ଚାରି ମିନିଟ୍ ପାଞ୍ଚ ମିନିଟ୍ ଭିତରେ ଲାଗିବ। ଭାଜିୀିବ। ସେଥିରେ। କଞ୍ଚାଲଙ୍କା ବି ସେ ଏଥିରେ ପକେଇଦବ। ତାପରେ ଟିକେ କଞ୍ଚା ଲଙ୍କା ସେଥିରେ ପକେଇଦବ ହେଲା। ଆଉ ତାପରେ ଯୋଉ ଅଦା ରସୁଣ ବଟା ଥିବ ସେଥିରେ ଟିକେ ତାପରେ ଟିକେ ଦେଇକି ସେ ଯୋଉ ମସଲାରେ ଦେଇକି ମାନେ ପିଆଜ ରେ ଦେଇକି ଟିକେ ଭାଜି ନବ ତାପରେ ସେଥିରେ ଲଙ୍କାଗୁଣ୍ଡ ହ ଦୀ ହଳଦୀ ଯୋଉ ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ଆଉ ଟମାଟୋ ଦେଇକି ତାକୁ ଟିକେ ତେଲ ଛାଡି ଆସିଲା ପର୍ଯ୍ୟନ୍ତ ପାଞ୍ଚ ମିନିଟ୍ ଖଣ୍ଡେ ଭାଜିବ ଆଉ ତାପରେ ଟିକେ ହାଲକା ପାଣି ଦେଇ ଦେଇେଇ ଦେଇ ଦେଇେ ଭାଜୁଥିବ ଆଉ ବେଶୀ ପାଣି ଦବନି ନହେଲେ ଭଲ ଲାଗିବନି ହାଲକା ପାଣି ଟିକେ ଟିକେ ହଁ।
ନି ଆଉ ଆଳୁ ପକେଇବନି ସେଥିରେ।
ନା ଆଳୁ ପକେଇଲେ ଆଳୁ ପକେଇଲେ ଭଲ ଲାଗେନି। ଉଁ ଖାଲି ଛତୁ। ଛତୁ ଟା କଲେ ଭଲ ଲାଗିବ।
ହଁ ହଉ କୁଅ।
ତାପରେ ନା ଖାଲି ଛତୁ। ଖାଲି ଛତୁ ଟା ମୁଁ କହୁଚି ଶୁଣ। ଆ ତାପରେ ଛତୁଟାକୁ ଯୋଉ କାଟି ଦେଇଥିବ କଟା ଛତୁକୁ ଗ୍ୟାସ୍ ଟାକୁ ମିଡିୟମ ରେ ରଖିକି ମାନେ ଛତୁ ଗ୍ୟାସ୍। ହଁ ତାପରେ ଆଁ ଛତୁ ଟାକୁ ଟିକେ ଆଗରୁ ଯଦି ଭାଜି ଦେଇଥିବ ତାହେଲେ ଭଲ କଥା ପାଣି ଛାଡି ଯାଇଥିବ ଆଉ ଯଦି ଭାଜି ନଥିବ ଛତୁ ଟାକୁ ଭଲ ସେ ପୁରା ଚିପୁଡିକି ପାଣି ଛଡେଇ ଦବ ସେଥିରେ ସାତ ରୁ ଆଠ ରୁ ଦଶ ମିନିଟ ଭିତରେ ସେ ମସଲା ର ପକେଇକି ତାକୁ ଭଲ ଭାବରେ ଗୋଳେଇ ଗୋଳେଇକି ରଖିବ ଘୋଡେଇ ଘୋଡେଇ କରିବ ସିଝି ବି ଯିବ ଆଉ ତାର ପାଣି ବି ଛାଡିଯିବ ହେଲା। ତାପରେ ପାଣି ଶୁଖି ଯାଇକି ତେଲ ଛାଡି ଆସିଲା ପରେ ସେଥିରେ ମାନେ ପାଣି ଟା ଶୁଖିଯିବ ତେଲ ଟା ଟିକେ ବାହାରି ଆସିଲା ପରେ ଜଣା ପଡିଯିବ ଛତୁ ମସଲା ଟା ହେଇଗଲା ବୋଲି। ତାପରେ ସେଥିରେ ଜିରା ପାଉଡର ଜିରା ଗୁଣ୍ଡ ଟିକେ ଦବ। ଗରମ ମସଲା ଆଉ ତାକୁ ଜିରା ଆଉ ଗରମ ମସଲା ଦେଇକି ତାକୁ ଟିକେ ଭଲସେ ଗୋଳେଇବେ ଆଉ। ତାପରେ ହେଲା ପରେ ହଁ ଢାଙ୍କୁଣି ଜବ ସିଝିବ ସିଝିଯିବ ନା
ତାପରେ କୋଉଥିରେ ଖାଇବି କୋଛ ପରଡ଼ରେ ଖାଇବି ନା ରୁଟିରେ ଖାଈବି ନା। ହେରା ଦେନି
ତାକୁ ପରଟା ସହିତ ଖାଇବା ଯଦି ଆହୁରି ଟେଷ୍ଟି ଲାଗେ ପୁରା ବହୁତ ବଢିଆ ଲାଗିବ ଖାଇବା ପାଇଁ ଗୋଟେ ପରଟା ଜାଗ ନା ଚାରିପଟ ପରଟା ଖାଇଦବ।
ହଁ। ପରଟାରେ ଥରେ ତ ହଁ କୁହ
ହଁ ଭାତ ସହିତ ଖାଇଲେ ଖାଲି ଛତୁଟା ନା ସେଥିରେ ଯଦି ଆଳୁ ପକେଇଥାନ୍ତ। ଆଉ ଟିକେ ପାଣି ଦେଇକି ତାକୁ ତରକାରୀ ଭଳିଆ କରିଥାନ୍ତତ ତାହେଲେ ଭାତ ସହିତ ଖାଇ ହେଇଥାନ୍ତା ଯେହେତୁ ଆଳୁ ପଡିନି ପକେଇବନି ଖାଲି ଛ କରିବ ତାକୁ ରୁଟି ନହେଲେ ପରଟା ସହିତ ଖାଇଲେ ତାର ସ୍ୱାଦ ଟିକେ ପଢ଼ୀଜିବ ଆଉ।
ମୁଁ ମୋ ସାଙ୍ଗ କ କହିଲି ମୁଁ କହିଲି ଆମ ରୁମ ମାନେ ଆମ ଘର ମାଲିକଆଣି ଜି ଘରର ରଙ୍ଗ ଟାକୁ ଗୋଲାପୀ ଦେଇଛି ମୁଁ ତାଙ୍କୁ କହିବି ଧଳା ଦବା ପାଇଁ। ତ ସିଏ କହୁଛନ୍ତି କଣ ନା କାହିଁକି ସେ ତ ମାଲିକ ଆଣ ଗୋଲାପୀ ଦେଇଛନ୍ତି ଦେଇଛନ୍ତି ତମେ ଧଳା ଦବା ତମ କାଇହିଁକ କହୁଥିଲ ତ ଘର ବିଧବା ମୁଁ କହିଲି ଇ କି କଥା ଘରର ରଙ୍ଗ ଟା ଧଳା ଦବା ପାଇଁ କହୁଥିଲି ତ ଏମିତି ଆଉ ମୋ ସାଙ୍ଗ ଟିକେ ବୁଝିପାଇଲାନି।
ଘରର ରଙ୍ଗ ଯଦି ବଡ ଘର ହେଇ ଥିବ ମାନେ ବହୁତ ବଡ଼ ବିଲ୍ଡିଂ ଯାଇ ଦେଖାହେଇଥିବ। ତାହେଲେ ଧଳ ରଙ୍ଗଦଲେ ଚଳିବ ଆଉ ଯଦି ଘର ଟା ମାନେ ଘରର ଆଗଟା ଯଦି ଗୋଟେ ନର୍ମାଲ ଘର ଭଳିଆ ହେଇଥଥିବା। ପୁରା ସାଧା ସିଧା ଘର ହେଇଥିବ ତାହେଲେ ଧଳା ରଙ୍ଗ ଦେଲେ ଏତେ ବି ଭଲ ଲାଗିବନି ଟିକେ ଯଦି ମାଟିଆ କଲର ଦିଆଯିବ ଅ
ମୁଁ ଭାବିଛି ମୁଁ ଯେବେ ଘର କରିବି ଆଉ ମୁଁ ଯେବେ ଘର। କରିବି ଆମ ଘର ଭିତର ରଙ୍ଗ ଟା କଳା ଦେବି। କଳା ଟା ଦେଲେ କଳା ରଙ୍ଗ କେହି ଦେଇନାହାନ୍ତି ନା।
ରଙ୍ଗ କଳା ରଙ୍ଗ ଦିଆଯାଏନି। କି ନା ନାଲି ରଙ୍ଗ ଦିଆଯାଏ କିନ୍ତୁ କଳା ରଙ୍ଗ ଦିଆଯାଏନି କି ଅଶୁଭ ମାନନ୍ତି।
ଭାବୁଥିଲି ଘର ରଙ୍ଗ କେହି କଳା ଦେଇନାହାନ୍ତି ଆଉ ମୁଁ କଳା ରଙ୍ଗ ଗୋଟେ ଦେବି ଆଉ ଭଲ ଦେଖାଯିବ। ଆଉ ତ ରାତି ହବା ଦରକାର ନାହିଁ। ଆଉ ରାତି ହବା ଦରକାର ନାହିଁ ସେ ଘରେ ପଶିଗଲେ ରାତି ରାତି ଦେଖାଯାଉ।
ହଁ ହଉ ହେଇ ଗଲା କାଇଁ।
ହଉ।